ହ୍ୟାଲୋ
ଆପଣ ଶୁ ପ ହଁ ହ୍ୟାଲୋ ଆପଣ ମୋ କଥା
ଆପଣ ଟିକେ ନେଟୱାର୍କ ଜାଗା ଆସନ୍ତୁ ହଁ ଆଜ୍ଞା।
ହଁ
କଣ କରୁଥିଲେ ଆପଣ? କଣ କରଥିଲେ ଆପଣ?
ଆଉ ଆପଣ ରଜ କରିଲେ ଆପଣ ରଜ?
ହଁ ଆମର ସମସ୍ତେ ହଁ ଆମ ଗାଁ ରେ ସବୁ ତ ଯୋଉ ଯୋଉମାନେ ବାହା ହେଇଛନ୍ତି ଯଉ ସ୍ତ୍ରୀଲୋକ, ଆମ ବାହାରେ ଯୋଉମାନେ ବାହା ହେଇଛନ୍ତି ଯେମିତି କି ଯୋଉମାନେ ବାହା ହେଇକି ଏବେ ନୂଆ ବାହା ହେଇକି ଯାଇଛନ୍ତି। ଯୋଉମାନେ ପୂର୍ବରୁ ବାହା ହୋଉଥିଲେ ବାହା ହେଇଥିଲେ ଆ ମାନେ ଯେମତିକି ମୋ ପି ସେଇଟା ଯୋଉମାନେ ପୂର୍ବରୁ ମ୍ୟାରେଜ କରିଛନ୍ତି ଆଉ ଏବେ ମୋ ଦିଦି ମାନ ଯୋଉମାନେ। ତ ସମସ୍ତଙ୍କୁ ଡକା ହେଇଛି। ଡକା ହେଇଛି ପିଲାମତି ଖୁସିରେ ଯ ଯାହାକୁ ମାନେ ଯିଏ ଯାହା ଦେଲେ। ଆଉ ଆମ ଗାଁ ମୁ ଖିଆ ଯୋଉ ଅଛନ୍ତି ଛଅ ସାତ ଜଣ ସେମାନଙ୍କୁ ଡକା ହେଇଥିଲା ଯେ ତମେ ଆସିକି ଉଦଘାଟନ କରିବ। ମାନେ ରଜ ପର୍ବକୁ ସେମାନେ ବି ସେମିତି ଆସିଥିଲେ। ତ ନଡିଆ ବାଡ଼ା ହେଇକି ମାନେ ଡକା ହେଇଥିଲା ଯୋଉ ଯୋଉ ଡକା ଡକା ହେଇଥିଲା ଯୋଉ ବ୍ରାହ୍ମଣକୁ ସେ ନଡିଆ ବାଡେଇକି ଠାକୁରଙ୍କ ନାଁରେ କରି ଷ୍ଟାର୍ଟ କରିଥିଲେ ନା ରଜ ମୋ ମହୋତ୍ସବ ଆମ ଗାଁରେ ତ ପ୍ରଥମ ଥର ଆରଥର ଏମିତି ଭାବିଥିଲେ ଏତେ ହେଇନଥିଲା ଏଇଥର କ ଟା ଆମ ଗାଁ ଲୋକ ସମସ୍ତେ ମିଶିକି ସହଯୋଗ କରି କରିୁଚ଼ନ୍ତି ବେଶୀ ଝିଅ ପିଲା ମାନେ ସବୁ ଝିଅ ପିଲା ସବୁ ମିଶିଛନ୍ତି ଗାଁ ପି ଲୋକ ସବୁ ପଇସା ଫଇସା ଦେଇଥିଲେ ଆଉ ଯୋଉମାନେ ବାହାହେଇଛନ୍ତି ସେମାନେ ବି ଯାହା ଦେଇଛନ୍ତି ଏମିତି ବି ବହୁତ ପଇସା ହେଇଥିଲା କିନ୍ତୁ ଏଥରେ କଣ ମେଘ ବର୍ସ୍ତା ଲାଇନ ଫାଇନ ପାଇଁ ବେଶୀ ସେ କିଛି ହେଇପାରିଲାନି ସେ ପଇସାର ସବୁ ଅଛି ଆଉ ଯାହା ହବ ଆଉ।
ଲକି ନାସ ଭ କିଛି ଗ କଥା କ
ଆଉ ଆପଣଙ୍କ ଆଡେ କଣ ସମସ୍ତ
ବାପ ସବୁ ରାଜା ମ ସବୁ ମୁଁ ସବୁ ଗୋତେ ସେ ଦ ପିଲ ପଡିଆରେ ସବୁ ପଡ଼ିଥିଲା ସେଠି ସବୁ ଓ ମିନା ବାଜାର ଲାଗିତଲା ସବୁ ମ ଲାଗିଥିଲା ସବୁବେ ଆରମ୍ଭ କରିକି ଛୋଟ ଲୋକ ଯାଏ ସମୟ
ହୁଁ।
ହ ଉଠିଲ ହସ ପୁକ୍ଷ ଉଠିଲ ସେ ଦଡୌଳି ଆଉଟସ ବହୁତ ଦୁକାନ ବିକ୍ର ଦୁକାନ ପଟିଲ ସବୁ ଖେଳ ବସ ଜୋରେ ନଳରପ ମିଡ଼ ର ସେ ଜାଗ୍ ବିଲକୁଲ ହ ସେ ମିଳୁ କ ଏଟା ଭିଡ଼ଟ ଲଗ ପୋଲିସ ଏ ଉଫ୍ରଲ
ଆଉ ଠାକୁରଙ୍କ ବିଷୟରେ କଣ ଆପଣ କଣ ଜାଣିଛନ୍ତି ମାନେ ହୁଁ।
ଏଥିରେ ଆମର ପୁରୀ ଟା ହଉଛି ବହୁତ ପାଖରା
ଓହୋ ତା ତ ଆପଣ ଜାଣିଥିବେ ସ୍ନାନ ପୂର୍ଣିଆ କଣ ପାଇଁ ହୁଏ। ହଁ ଯେ ମୁଁ ଆପଣଙ୍କୁ ଆପଣଙ୍କର ସେଠି ଯୋଉ ସ୍ନାନ ପୂର୍ଣ୍ଣିମା ହଁ ତା ବି ବିରେ ଜାଣିଛନ୍ତି ନା କ ପାଇଁ ସ୍ନାନ ପୂର୍ଣ୍ଣିମା ହୁଏ କାହିଁକି ହେଇଥିଲା?
ତ ଜାଣିନି ତ
ହଁ ମୁଁ କହିବି? କଣ ପାଇଁ ସ୍ନାନ ପୂର୍ଣ୍ଣିମା ହୁଏଯାଏ ପ୍ରତିବର୍ଷ ହଁ ଆ ଆମ ଯୋଉ ଶ୍ରୀକୃଷ୍ଣ ତତ୍ୟା ଜୋଗରେ ଯୋଉ ମାନେ ତାଙ୍କ ସେ ସମସ୍ତଙ୍କ ସହିତ ଗୋପୀ ମାନଙ୍କ ସହିତ ଲୀଳା କରୁଥିଲେ ତ ତାକୁ ସମସ୍ତେ ବି ଭଲ ପାଉଥିଲେ ସେ ରାଧାଙ୍କୁ ପ୍ରେମ କରୁଥିଲେ କିନ୍ତୁ ସମସ୍ତଙ୍କୁ ତ ସମସ୍ତଙ୍କ ସହିତ ମଜା ହସ ଖୁସି କରୁଥିଲେ ନା ସେ ଥରେ ଲୁଚିକି କି ସେ ତୁ ଗୋପୀ ମାନେ କାଦୁଅତିରେ ପୋଖରୀରେ ସେ ତାଙ୍କର ଲୁଗା ନୁଚେଇକି ରଖ ରଖି ଦେଇଥିଲେ ଯୋଉ ଗଛ ଉପରେ ସେଇ ଟାଇମ ରେ ଯେତ ସେମାନେ ଆସି ସେ ଗାଧୋଇକି ଖୋଜିଲେ ଯେ ତାଙ୍କ ଲୁଗା ନାଇଁ ସେ ଦେଖିଲେ କହ୍ନେଇ ଉପରେ ବସିକି ତାଙ୍କ ଲୁଗା ଧରିକି ଲୁଚେଇ ତ ସେଇଥିରେ ସେ ସେଠି ଅଭିଶାପ ଦେଇଥିଲେ ଯେ ତ ସିନା ଆମ ଲୁଗା ଏମିତି ମାନେ ଆମଠୁ ଆ ଗୋଟେ ଦିନ ଚୋରି କରିଦେଲୁ ତ ଆମକୁ କେହି ଦେଖିପାରିଲନି କିନ୍ତୁ ଏମିତି ଗୋଟେ ଦିନ ହବ ଯୋଉ ଦିନ କି ସମସ୍ତେ ତୁ ମାନେ ତୁ ସମସ୍ତ ଆଖରେ ଗାଧେଇବୁ ଆଉ ସମସ୍ତେ ତୋ ଗାଧୁଆ ଦେଖିବେ ତ ସେଇଦିନ ସେ ଅଭିଷ ଯୋଗୁ ସେ ବର୍ଷକୁ ଥରେ ତାଙ୍କ ନାଁ ସ୍ନାନ ପୂର୍ଣ୍ଣିମା ହୁଏ।
ଆଜ୍ଞା।
ହ୍ୟାଲୋ ସେ ଅଭିଷାପ ପାଇକି ତାଙ୍କର ସ୍ନାନ ପୁର୍ଣିମା ଟା ହେଇଚି ଆଉ। ହଁ ଭଲ ହୁଏ। ଉ ମାନେ ଓ ମାନେ ପୂର୍ବରୁ ମାନେ ସପ୍ତମ ଷଷ୍ଠୀ ଦିନ କି ହଁ। ଯଦି ଆମ ଲକ୍ଷ୍ମୀ ପୂଜା ସରିବ ନା କଣ ଏମିତି ସମଥିଙ୍ଗ ଯୋଉ ମାଟି ଉଠାଯାଏ। ନୂଆ ମାଟି ଆଣା ହୁଏ। ରଖାଯାଏ ନା ସେସବୁ ନବ ଦଶହରା। ତ ସେଇ ନୂଆ ମାଟି ପୂର୍ବରୁ ଆମର ହର ଗୌରୀ ମୋ ମାମୁଘର ଗାଁରେ ହର ଗୌରୀ ରି ହୁଏ। ସେ ଟାଇମ୍ ହରଗୋରି ହୁଏ। କେତକୁ ଖାଲି ମାନେ ତାଙ୍କ ତାଙ୍କର ଏକା ହୁଏ। ସେ ମାନେ କଣ ଏଟା ରୋଲ ଖାଲି ତାଙ୍କର ଯୋଉ ଯୁଗଳ ମୂର୍ତ୍ତି ମ ତାଙ୍କର ମି ଶିକି ପୁଅ ଝିଅଙ୍କର। ଯୋଉ ଶି ଶିବ ଆଉ ପାର୍ବତିଙ୍କର। ତ ଅର୍ଦ୍ଧ ଅର୍ଦ୍ଧ ନାଗେଶ ନାଗେଶ୍ଵର ନା କଣ ହଁ। ସେଇଟା ହୁଏ। ତ ସେଥିପାଇଁ ସମସ୍ତେ ମାନେ ବହୁତୁ ମାନେ ବହୁତୁ ଦିନ ଧରି ସେଇଟା ହୁଏ ଯାତ୍ରା ପତ୍ର ପଡେ। ଆ ମେଲୋଡି ହୁଏ ଆଉ ମୀନା ବଜାର ପଡେ। ସବୁ ଆଉ। ଆମର ଏଠି ଖାଇବାକୁ ବି ଦିଆଯାଏ। ମାନେ ଅଷ୍ଟମୀ ନବମୀ ଦଶମୀ। ଶମି ଦିନ ଖାଇବାକୁ ଦିଆଯାଏ। ସମସ୍ତେ ଖାଆନ୍ତି। ତା ପରେ ତା ପୂର୍ବରୁ କି ତା ପରେ ପରେ କୁମାର ପୁର୍ନେଇ ଯୋଉ ଝିଅ ପିଲାଙ୍କର ଯୋଉ ଜହ୍ନି ସେଟା ବି ହୁଏ। ତ ସାଙ୍ଗେ ଯାଇକେ ଲାଗି ଲାଗି ସେଇ ଟାଇମ ତ ସବୁ ଗଣେଶ ପୂଜାଠୁ ଲାଗ ଲାଗି ସବୁତକ ରହିଯାଏ। ସେ ଅଗଷ୍ଟ ସେପ୍ଟେମ୍ବର ରୁ ଷ୍ଟାର୍ଟ ହେଇଯାଏ। ସବୁ ଫାଷ୍ଟେ ପଡେ ରାଖି ପୁନେଇ। ତାପରେ ସାଙ୍ଗେ ସାଙ୍ଗେ ପଳେଇ ଆସେ ଯୋଉ ଗଣେଶ ପୂଜା ତାପରେ ନୂଆଖାଇ। ତାପରେ ତ ସାଙ୍ଗେ ସାଙ୍ଗେ ଖୁଦୁରକୁୁଣି ଓସା ସେପଟେ ଏ ଜହ୍ନି ଓ ଜହ୍ନି ଉଷା ଆଉ ଲକ୍ଷ୍ମୀପୂଜା ଦଶହରା। କାଳୀ ପୂଜା ସବୁ ଗୋ ତାପରେ ପରେ ଫାଷ୍ଟେ ଆପଣ ହଁ ଗଣେଶ ପୂଜା ପରେ ପରେ ସବୁ ତକ ହେଇଯାଏ ଆଉ।
ଆଜ୍ଞା ଆମ ଏଠି ଏଠି ରେ ମୁଁ ଟ ଭୁବନେଶ୍ୱର ଟାଉନ ରେ ଏଠି କିନ୍ତୁ ବଡ ଧୁମଧାମ ରେ ହୁଏ ପରା। କୋଉ ଏରିଆରେ ଯେମିତି କି ବରମୁଣ୍ଡା ତା ନଁ ରସୁଲଗଡ୍। ଝାରପଡା ବଡବଡ ସବୁ ମଣ୍ଡପ ଲଗେଇବ ଆଉ ଗୋଟେ ବୂମି
ବି ଆଉଗୋଟେ ସେଠି ବି ହୁଏ। ପୁରା ପ୍ରବଳ ପୁରା ଭିଡ ହୁଏ। ଗଡା ବି ହେଇଥାଏ। ଆଉ ମିଶିକିରି ଅଷ୍ଟମୀ ନା ଯାଉ ସେଇପ ଓଷା ବି କରି ଥାଉ ଆମେ ଏଇଟା କହୁଉଛି ବଙ୍ଗାଳୀ।
ସେଇଟା ଦୁର୍ଗପଜା ହୋ
ହଁ ବଙ୍ଗାଳୀ ନା କଣ। ଆପଣ ବଙ୍ଗାଳୀ। ଉଁ। ଆଉ ଆପଣ ତାର ଏବେ କଁ ପଢୁଚନ୍ତି କଣ ମ୍ୟାମ୍?
ଗୋଟେ ପ୍ରାଇଭେଟ୍ କମ୍ପାନୀର ଗୋଟେ ଅଛି। ଏଇ ଜବ୍। ଗୋଟେ ପ୍ରାଇଭେଟ୍ କମ୍ପାନୀରେ ଅଛି ସେ ଟି କାମ ଭାଇ ଗୋଟେ ସାନ ଭାଇ।
ଆ ଆପଣ ବଡ଼।
ସା ହଁ ମୁଁ ବ
ଅହଁ।
ଆ ଆପଣଙ୍କର?
ଆଉ କଣ କୁହନି ଆମେ ତିନି ଜଣ ମୁଁ ବଡ଼ ଝିଅ। ତାପରେ ଆଉ ଜଣେ ସାନ ଭୋଉଣୀ ଆଉ ସାନ ଭାଇ ଆଉ।
ଉଁ ଆପଣ ଏବେ କୋଉଠି ଜନ୍ ଚାକି
ନାଇଁ ନାଇଁ ମୁଁ ପଢ଼ୁଚି ମୋ ବି ଡି଼ ଏଟା ସେକେଣ୍ଡ୍ ଇଅର୍ ହେଲା। ପ୍ଲସ୍ ଥ୍ରି ପରେ ଯୋଉ ବି ଡ଼ି କରନ୍ତି ଟିଚରସିପ୍ ପାଇଁ ଜାଣିଥିବେ ତ ହଁ।
ଆଜ୍ଞା। କୋଉଠି
ନାଇଁ ଏଠି ଡିସାନ୍ସ୍ କରୁଚି ଆନ୍ଧ୍ରରେ। ଖାଲି ଏଗ୍ଜାମ୍ ଦେଇ ଯିବୁ ଆଉ। ନାଗାର୍ଜୁନ୍।
ଏଁ ଆଜ୍ଞା ମୁଁ ହେଟି ଭଲ ଆଉ ଏଟା ନା ବିଶ୍ୱବିଦ୍ୟାଳୟଟା।
ହଁ ନାଗାର୍ଜୁନଟା ବି ଭଲ ହଁ। ହଁ ନାଗାର୍ଜୁନଟା ଭଲ।
ଆଜ୍ଞା।
ଆଉ ମାମା ଫୋନ୍ କଣ ଦକାରଥିଲା କି
ଆ ଏଠି ଆମର ରାବଣ ପୋଡ଼ି ସବୁ ଜାଗାରେ ହୁଏନି।
ଯେତ ତମର ବସେଇଲା ପରେ ମୋର ବସେଇଦବ।
ଗା ଥାଏ କହାର ଯୋଉଟା ରାବ ଜାଗାରେ ଖାଲ ହୁଏ। ଯେମ ଟିିକର୍ ସେ ରାବଣ ପୋଡ଼ି ହୁଏ। ବୋହୁତ ଲୋକ ପୁରା ଏତେ ଲୋକ ହୁଅ ଗି ସେଠି ଅଖିଆ ପାଇଁ ଜାଗା ବି ନଥାଏ। ଖିଆ ପାଇଁ ପୁରା ଏକଦମ୍ ପୁରା ଦୂରରୁ ପୁରା ଏକଦମ୍ ତିର ଅଛ ପୁରା ଏକଦମ୍।
ହଁ ଭଲ ଯୋଉଠି ଭଲ ହୁଏ ସେ ଦେଖିବା କଥା ନାଁ ଆମ ଆଡ଼େ ବି ସେମତି ହୁଏ ରାବଣ ପୋଡ଼ି ଏ ଆମ ମାମୁଁ ଘର ଗାଁରେ ଗୋଟେ ଯୋଉ ଦିନ ହୁଏ ତା ପରଦିନ ଅ ମାନେ ଆମ ଗାଁ ଆଇଁରେ ହୁଏ। ଆମ ଗାଁଟା ବଡ଼ ହେ ସେ ଆମ ସେସମ ଗାଁ ବଡ଼ ତ ସେଠି ତେଲ ପରେ ଆମ ଗାଁରେ ହୁଏ ‌ହଁ। ଭଲ ହୁଏ ସବୁ କେତେ ମାନେ ମାଛିଟେ ବି ଗଳିବାକୁ ଲୋକ ମାନେ ସବୁ ତକ ମାନେ ଛପନ ଗଳି ହେଲା କେତେ ଲୋକ। ତ ଗୋଟିଏ ଜାଗାରେ ରାବଣ ପୋଡ଼ି ହୁଏ ତ ସେତେ ସମସ୍ତେ ହଉ ମୁଁ ଆପଣଙ୍କୁ କୋଉନ ପରେ କରିବି ଆଉ।